ହ୍ୟାଲୋ।
ହଁ ଆପଣ ଏବେ ପୁରା ଫାଙ୍କା ଅଛନ୍ତି?
ହଁ ମୁଁ ଫ୍ରି ଅଛି କଣ କାମ ଥିଲା ଆପଣଙ୍କର?
ହଁ ଆପଣଙ୍କ ସହିତ ମୋର ଟିକିଏ କଥା ହେବାର ଥିଲା। ଗୋଟେ କାମ ବିଷୟରେ ଆପଣ ଏବେ ଯୋଉ ଘରେ ବସିଛନ୍ତି ସେ ଘରରେ ଯଦି ଚାହିଁବେ କବାଟ ଟା ଦେଇ ଦେଇପାରନ୍ତି କାହିଁକି ନା ନହେଲେ ଆମ ସାଉଣ୍ଡୁ ଦୁଇଜଣ ପରସ୍ପରକୁ ଶୁଭା ହେବ।
ଠିକ୍ ଅଛି କୁହନ୍ତୁ।
ଆପଣଙ୍କୁ ଆଜି ସକାଳ ସାଢ଼େ ସାତଟା ନାଇଁ ସାତଟା ପଇଁଚାଳିଶି ରୁ ଆଠଟା ମଧ୍ୟ ମଧ୍ୟରେ ରେ ମୁଁ ଦେଖିଥିଲି। ଆପଣ ସେଇପଟେ କୁଆଡ଼େ ଯାଉଥିଲେ ଆପଣ ଆଜି ସକାଳେ କୁଆଡ଼େ ଯାଇଥିଲେ କି?
ଆଜି ସକାଳେ ସାଢେ଼ ସାତଟା ବେଳେ ମୁଁ ଆକ୍ଚୁଲି କା କ୍ୟାପିଟାଲ ହସ୍ପିଟାଲ୍ ଯାଇଥିଲି ଆ କାରଣ ମୋ ମିସେସ୍ ର ଟିକେ ଆଖି ପ୍ରୋବ୍ଲେମ୍ ଅଛି। ଆଉ ତେଣୁ ଯାଇଥିଲି ଟିକେ ଆମେ ଜଲଦି ଯିବାର କାରଣ ଥିଲା ଯେ ସେଠି ଯାଇକି ନମ୍ବର କରିକି ଦେଖିବାକୁ ପଡ଼ିବ ହଁ ସେଥିପାଇଁ ମୁଁ ଯାଇଥିଲି।
ଓହୋ ମୁଁ ବି ସେଇଆ କହିଲି ମୁଁ କହିଲି ଏତେ ସକାଳୁ ଇଏ ଗାଧେଇ ପାଧେଇ କି ସ୍ୱାମୀ ସ୍ତ୍ରୀ ଦି ଜଣ କୁଆଡ଼େ ବାହାରି ଗଲେଣି ମତେ ବି ଲାଗୁଥିଲା କାହିଁକି ନା ଆପଣଙ୍କର ମାନେ ସ୍ତ୍ରୀ ଙ୍କୁ ଯେତେବେଳେ ମୁଁ ଭେଟିଥିଲି ଦୁଇ ତିନି ଦିନି ତଳେ ତାଙ୍କୁ ସିଏ ବି ମତେ କହୁଥିଲେ ତାଙ୍କ ଆଖି ବିଷୟରେ କି ମତେ ଲାଗିଲା କି ବୋଧେ ତାଙ୍କ ଆଖି ବୟସ ପାଇଁ ଟିକେ ଉଇକି ହେଇ ଯାଇଥିବ ବୋଧେ। ହେଲେ ଦେଖିଲା ବେଳକୁ ଆଜି ଆପଣ କହୁଛନ୍ତି କି ତାଙ୍କ ଆଖି ଖରାପ୍ ଅଛି। ଆପଣ ତାଙ୍କୁ କୋଉ ଡିପାର୍ଟମେଣ୍ଟ୍ ରେ ଦେଖେଇଲେ କହିଲେ?
ଆମେ ଗଲୁ ମୁଁ ଟିକେ ଜଲଦି ବାହାରିକି ଗଲି। କାରଣ ସେଠି ଆଗେ ଆଉଟ୍ ଡୋର୍ ଟିକେଟ୍ ଟା କରିବାକୁ ପଡ଼ିବ। ତେଣୁ ମୁଁ ଭାବିଲି କଣ ତାଙ୍କର ସବୁ ଯୋଉଠି ଆଉଟ୍ ଡୋର୍ ଟିକେଟ୍ ହଉଛି ସେଇଠି ହଉଥିବ। ମୁଁ ପ୍ରଥମେ ଯାଇକି ସେଇଠି ଲାଇନ୍ ରେ ରହି ସେମାନେ ମନେ କଲେ ନାଇଁ ଆଖିର ସେମାନେ ତାଙ୍କ ଆଖି ଆଁ ଆଁ ସେଠି ସେଠି ତାଙ୍କ ଟିକେଟ୍ ହଉଛି। ପୁଣି ମୁଁ ସେଠି ଗଲି ସେଠି ଗଲା ବେଳକୁ ପୁରା ତିରିଶି ଖଣ୍ଡେ ଲୋକ ପୁରା ଲାଇନ୍ ଆଗରୁ ଅଛନ୍ତି। ତେଣୁ ମୁଁ ଲାଇନ୍ ରେ ଠିଆ ହେଲି ଯାହାହଉ ମୋର ତେଇଶି ନମ୍ବର ସିରିଏଲ ରେ ପଡି଼ଲା। ତାପରେ ଆମେ ଆଖି ଦେଖେଇଲୁ ଆଉ ଥରେ ଡକ୍ଟର ଦେଖି ସାରିଲା ପରେ ପୁଣି ତାଙ୍କର ଗୋଟେ ପାଞ୍ଚ ନମ୍ବର ରୁମ୍‌ କୁୁ ପଠେଇଲେ ପୁଣି ସେଇଠି ଆଖି ଟେଷ୍ଟ୍ କଲେ। ସେଠୁ ଆସିଲା ପରେ ପୁଣି ଡକ୍ଟର ଦେଖେଇଲୁ। ଦେଖେଇ ସାରିଲା ପରେ ଡକ୍ଟର ମେଡ଼ିସିନ୍ ଲେଖିଲେ ଏବଂ କହିଲେ ଚଷମା କରିବା ପାଇଁ। ପୁଣି ଚଷମା ତାଙ୍କର ଯୋଉଠି ଶହେ ଏକଷଠି ନମ୍ବର ଗୋଟେ ରୁମ୍ ସେଠିକି ପଠେଇଲେ। ସେଠି ଯାଇଁ ଆମେ ବସିଲୁ ସେମାନେ ଦିଥର ଟେଷ୍ଟ୍ କଲେ ଆଖିର। ଥରେ ଜଣେ ଡା଼କି ଟେଷ୍ଟ୍ କଲେ ପୁଣି କହିଲେ ଅପେକ୍ଷା କରନ୍ତୁ ପୁଣି ଅପେକ୍ଷା କଲୁ। ପୁଣି ତାପରେ ଆଉ ଗୋଟେ ଜଣ ଟେ ଦେଖିଲେ। ଆଉ ଜଣେ ତାର ଦେଖି ଟେଷ୍ଟ୍ କରି ଚଷମା କହିଲେ ମିଳିବ ଛଅ ମାସ ପରେ। ଆଉ ଆଉ ତାପରେ ଆମର ଗୋଟେ ଆଗରୁ ସେ ଚଷ ଚଷମା ଦଉଥିଲେ ସେଇ ଚଷମାରେ ଗୋଟେ କାଚ ଟେ ଖାଲି ଚେଞ୍ଜ କରିଦେବେ ବୋଲି ଭାବୁଛୁ ଆଉ।
ଆପଣ ବା କହିଲେ ସେଇଟା ପା ମାଗଣାରେ ମିଳିବ ହେଉଛି ସେଇ ମେଡ଼ିକାଲରେ ଆ ଆପଣ ଆଉ କାହିଁ ଚେଞ୍ଜ କରିବେ ନା ଏବେ ଛଅ ମାସ ପାଇଁଁ ଚେଞ୍ଜ କରିଦେବାଟା ଭଲ ହେବ କାରଣ ଆଖି ଭଳିଆ ସୂକ୍ଷ୍ମ ଜିନିଷ ନା ନା କଣ କହୁଛନ୍ତି?
ନାଇଁ ଆଜ୍ଞା ମୁଁ କଣ କହିବା କଥା କି ସେ ଯୋଉ ଚଷମା ଟି ଆଗରୁ ଦଉଛି ସେ ଚଷମା ଟା ପାଞ୍ଚ ସାତ ବର୍ଷ ତଳେ ଆମେ ଆଖି ଟେଷ୍ଟ କରି ଦଉଥିଲୁ। ଆଜି ତାକୁ ପଚାରୁଥିଲି ଯେ ସେ ମୋ ମିସେସ୍ କହୁଛି ଯେ ହଁ ଏଥିରେ ମୁଁ ଦେଖିପାରୁଛି ମୁଁ ତଥାପି ସେ ଜାଣିପାରୁନଥିବ କାଳେ ଆଖି ପ୍ରସର ତୁ ତେଣୁ ଭାବୁଛି ଆଇଦର କାଚ ଟା ଚେଞ୍ଜ କରିଦେବି। ସେଟା ତ ଛଅ ମାସ ପରେ ଆସିବ ଆସିବ। ବରଂ ଜୋଡେ ଚଷମା ହେଇଯିବ ଏଟା କାଚଟା ଖାଲି ଅଳ୍ପ ପଇସା ପଡିବ କଣ କାଚଟା ଚେଞ୍ଜ କଲେ ସେଟା କହିଲା ଆଖି ଜିନିଷ ନା ତେଣୁ ଟିକେ ଭଲରେ ଟିକେ ୟୁଜ କରିବା କଥା ତେଣୁ
ନାଇଁ ନାଇଁ ଆଖି ଜିନିଷରେ ହଁ ଆଖି ଜିନିଷରେ ଆପଣ ଜମା ଅବହେଳା କରନ୍ତୁ ନାହିଁ। ଆପଣ ଜଲଦି ଯାଇକି ଚାଷ ଆଖିର ହଉଛି ଯୋଉ ଚଷମାଟାର କାଚ ଟା ବଦଳେଇ ଦିଅନ୍ତୁ। ଆଉ ପଇସାଟା ଆଣଙ୍କ ସାନ ଝିଅଠୁ ଦେଇ ଏବେ ତା ପାଖରେ ବହୁତ ପଇସା ହେଲାଣି। ସେଥିପାଇଁ ଆପଣ ତାଠୁ ହିଁ ପଇସା ନେବେ। ବଡ଼ ଝିଅକୁ ଜମା ବି ମାଗିବେନି। ଆଜି ଆପଣ ଯେମିତି ଭାରି ରଙ୍ଗରେ କହୁଥିଲେ। କି ସେ ଆଜି ଦୁଇଶହ ନବେ ଟଙ୍କା ନେଇଛି ବୋଲି ମୋ ସାମ୍ନାରେ ମୁଁ ଆଗରେ ପା ପାଞ୍ଚ ଥର ଆପଣ ସେମିତି ତାକୁ ନେଇକି ଯିବେ ବୁଝିଗଲେ ତ।
ନାଇଁ ନାଇଁ ଆଜ୍ଞା ଆପଣ ବୁଝିପାରିଲେନି ମୋ ବଡ ଝିଅ ଟା ଭାରି ଖର୍ଚିଟେ ବୁଝିଲେ କି। ତାରି ପଇସା ଖର୍ଚ୍ଚ ଖର୍ଚ୍ଚ କରି ପେକଇଲେ ଠିକ ହବ ମୋ ସାନ ଝିଅ ଜମା ଖର୍ଚ୍ଚ ନୁହ ସିଏ ଠିକ ପଇସା ରଖିବ। ତେଣୁ ମୋ ବଡ ଝିଅ ପଇସା ଟା ସବୁ ଖର୍ଚ୍ଚ କରି ପକେଇବ ତାରି ପଇସା ନେଇ ଖର୍ଚ କଲେ ଠିକ ହବ ଜାଣିନାହାନ୍ତି ଆପଣ।
ନାଇଁ ନାଇଁ ହେଉଛି ଖର୍ଚ୍ଚି ଯଉ ଆପଣ ଆପଣଙ୍କ ବଡ଼ ଝିଅକୁ କହୁଛନ୍ତି। ପଇସା ଆସିଥିଲେ ସିନା ଖର୍ଚ୍ଚ କରିବ ଭଗବାନ ତାକୁ ପଇସା ଦଉଛନ୍ତି ବୋଲି ସିନା ସେ ଖର୍ଚ୍ଚ କରୁଛନ୍ତି ନଲେ କାହିଁ ଖର୍ଚ୍ଚ ଖର୍ଚ୍ଚ କରନ୍ତୁ ତ ଭଗବାନ ହିଁ ତାକୁ କହୁଛନ୍ତି କି ତୁ ଖର୍ଚ୍ଚ କର କର କର। ଆଉ ସାନ ଝିଅଟା ବହୁତ କନଜୁଷ ସେ ତ ଖାଲି ପେଟକୁ ଖାଇକି ମୋ ଟା ହବ ଆଉ ସେଇଥିପାଇଁ ସେ ଖର୍ଚ୍ଚ ବାର୍ଚ୍ଚ କରିବନି ଆଉ ସେ ସବୁ କଥା ଛାଡ଼ନ୍ତୁ। ଆ ଆପଣ, ଯୋଉ ଆପଣ ଯୋଉ କହିଲେ। କି ଆଉଟଡୋର ଟିକେଟ ଟା ହଉଛି ଆଉ ହଉନାହିଁ ମାନେ ଯୋଉ ଏପଟୁ ଆମେ ଯୋଉ ଗାଡି ରଖିକି ଯୋଉ ଯାଆନ୍ତି ଷ୍ଟାଣ୍ଡରେ ସେଇ ପଟେ ଯୋଉ ଟିକେଟ ଟା କରନ୍ତି ସେଇଟା ଏବେ ଆଉ ହଉନାହିଁ ସବୁ ଡିପାର୍ଟମେଣ୍ଟ ରେ ଏବେ ଟିକେଟ ହେଉଛି ମୁଁ ତ ଏଇଆ ହିଁ ବୁଝିଲି ଆପଣ ଏଇଆ କହିବାକୁ ଚାହୁଁଥିଲେ ତ
ନାଇଁ ନାଇଁ ନାଇଁ ଆପଣ ଆଗରୁ ଆମେ ଯୋଉ ଗାଡିଷ୍ଟାଣ୍ଡ ରଖି ସେଇ ପାଖରେ ଯୋଉ ଆଠ ଦଶଟା ଖଣ୍ଡ କାଉଣ୍ଟର ଅଛି ସେଇଠି ଟିକେଟ ହୁଏ ସବୁ ଡିପାର୍ଟମେଣ୍ଟ ର। ଆଗରୁ ହଉଥିଲା। କିନ୍ତୁ ଏବେ ଦି ବର୍ଷ ଖଣ୍ଡ ହେଲାଣି ଆଖିର ଆଉ ହାଟର ସେ ତାଙ୍କର ସ୍ଵତନ୍ତ୍ର ତାଙ୍କ ଡିପାର୍ଟମେଣ୍ଟ ପାଖରେ ତାଙ୍କ ଆଉଟଡୋର ପାଖରେ ଟିକେଟ ଟା କରାହେଉଛି। ତେଣୁ ମୁଁ ଆଉ ସେଟା ଜାଣିନି ତେଣୁ ମୁଁ କଣ କଲି ଏଇଠୀ ଠିଆ ହେଇଗଲି। ଠିଆ ହେଇଗଲା ପରେ ଦେଖିଲି ତାପରେ ମନା କଲେ କହିଲେ ନାଇଁ ଆଜ୍ଞା ଏଠି ଆଖିର ନୁହେଁ ଆଖିରେ ଆପଣ ସେପଟେ ଆଖି ଡିପାର୍ଟମେଣ୍ଟ ଟିକେ ଆଛା ମୁଁ ଯଦି ଜାଣିଥାନ୍ତି ଆଗରୁ ପଳେଇଥାନ୍ତି ପୁଣି ତାପରେ ଆଉ ଗୋଟେ କଣ ଭୁଲ ହେଇଗଲା। ମୁଁ ଯଦି ଆଉ ବାହାର ପଟେ ଯାଇକି ସେ ଆଖି ଡିପାର୍ଟମେଣ୍ଟକୁ ଯାଇଥାନ୍ତି ମୁଁ କାଉଣ୍ଟର ରୁ ପଦେଇଥାନ୍ତି। ମୁଁ ଭିତର ପଟେ ଗଲି ଭିତରେ ପଟେ ଗଲା ବେଳକୁ ଚାବି ପଡିଛି। ସେମାନେ ଛାଡିଲେଣିି କହିଲେ ଆପଣ ବୁଲିକି ଯାଆନ୍ତୁ। ପୁଣି ମୁଁ କଣ କଲି ବୁଲିକି ଗଲି। ବୁଲିିକି ଗଲା ପରେ ତାପରେ ଗଲାବେଳକୁ ଲୋକ କୋଡିଏ ତିରିଶ ଜଣ ଖଣ୍ଡ ଅଛନ୍ତି। ଯାହା ହଉ ମୁଁ ଠିଆ ହେକି ଟିକେଟ କଲି ତେଇଶି ନମ୍ବର ମୋର ଟିକେଟ ଟା ହେଇଗଲା। ଏଇଲେ କି?
ଆଛା ଆଛା ମୁଁ ବୁଝିଲି ଆପଣ ଯେଉଁ ଆସି ମାନେ ଭିତର ପଟେ ଗଲେ ସେଇଠି ତାଲା ପଡ଼ିଥିଲା। ଆପଣ ଯୋଉ ବାହାର ପଟେ ଗଲେ। ସେଇଟା ପୁଣି ଆପଣ ଷ୍ଟାଣ୍ଡରୁ ଗାଡ଼ି ବାହାର କଲେ। ଗାଡ଼ି ନେଇକି ଏପଟକୁ ଆସିଲେ ନା ସେଇ ଚାଲି ଚାଲିକି ଆସିଲେ।
ନାଇଁ ନାଇଁ ମୁଁ ସେ ତାଙ୍କ ଡିପାର୍ଟମେଣ୍ଟ ଗୋଟେ ଲୋକ ଆସିଥିଲା। ଚାବି ଖୋଲୁଥିଲା। ମୁଁ ତାକୁ ପଚାରିଲି ସେଏ କହିଲେ ତମେ ଗୋଟେ କାମ କର। ଏଇପଟେ ପଳଅ ଆଇ ସୁ ଦେଇକି ସେପଟେ ବାହାରିକି ପଳେଇବ ବାଟ ଅଛି। ସେଠୁ ତାପରେ ଆଉ ଅନ୍ୟ ଲୋକ ଦି ତିନି ଜଣ ଆସିଲେ। ସେଠୁ ଆୟୁଷ ପଟ ଦେଇକି ଆମେ ବାହାରିକି ବାହାରକୁ ଆସିଲୁ। ତଥାପି ଆମ କୁ ତା ଭିତରେ ବି ମାନେ ହାଫ୍ କିଲୋମିଟର କମ ହବ ଆମେ ଚାଲିକି ଆସିଲୁ। ଆସିକି ବୁଲିକି ତାପରେ ଏଠି ଗଲା ବେଳକୁ। ସେଠି ଗୋଟେ ଜାଗାରେ ହିଁ ସେଠି ତାଙ୍କର ହାର୍ଟ ରେ ଟିକେଟ ହଉଛି ପ୍ଲସ ଆଖିରେ ବି ଟିକେଟ ହଉଛି ତଣ ଯାହା ମୁ ଲାଇନ ରେ ଠିଆଇକି ଟିକେଟ କଲୁ। ଆଉ ସକାଳୁ ତ କିଛି ଖାଇ ଯାଇନଥିଲୁ ସାଢେ ସାତଟା ବେଳେ କଣ ଖାଇବୁ। ତେଣୁ ଟିକେ ଟିକେ ତାପରେ ଲାଇନ ଠିଆ ହେଇକି ମୁଁ ଟିକେ ତାପରେ ଟିକେ ପିଇଲୁ। ଆଉ ତାପରେ ସେମାନେ ଏକ ରୁ ପାଞ୍ଚ ସିରିଏଲରେ ପେସେଣ୍ଟୁ ର ସୋ ଅଟା। ଉଠିଲେଲେ ଯାାଉ ଆମର ଅଧଘଣ୍ଟେ। ପଇଁଚାଳିଶ ମିନିଟ ଭିତରେ ନମ୍ବର ପଡିଗଲା ତାପରେ ଆମେ ଯାଇକି ଡକ୍ଟର ଦେଖେଇଲୁ। ଏଇଠି ଡକ୍ଟର ଦେଖା ତ ଡକ୍ଟର ତିନି ଜାଗା ପଠେଇକି ଆମକୁ ଦେଖିଲେ ଆଉ।
ଆଚ୍ଛା ଆଚ୍ଛା ଆପନ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହ୍ୟାଲୋ। ହାଲୋ। ଗୁଡ଼ ଇଭିନିଙ୍ଗ।